। ହ୍ୟାଲୋ।
ହ୍ୟାଲୋ।
କଣ କରୁଥିଲେ?
ନମସ୍କାର ଆଜ୍ଞା ଜୟ ଜଗନ୍ନାଥ।
ନମସ୍କାର ଜୟ ଜଗନ୍ନାଥ। କଣ କହୁଥିଲେ?
ହଁ କୁହନ୍ତୁ ହ୍ୟାଲୋ।
କଣ କରୁଥିଲେ?
ଆଜ୍ଞା ଆପଣ ଏବେ କଣ କରୁଛନ୍ତି?
ମୁଁ ତ ଏବେ ଖାଇକି ଆସିଲି। ଆପଣଙ୍କ ଆଡେ ବର୍ଷା ହଉଚି?
ହଁ ବର୍ଷା ଏବେ ଜୋରେ ହଉଚି।
ହଁ ଆମ ଆଡେ ବି ବର୍ଷା ହଉଚି। ଅ ଆମର ତ ଦି ତିନି ଦିନ ହେଲା ବର୍ଷା ଲାଗି ରହିଚି। ଦିନ ଯାକ ବର୍ଷା। ରାତିରେ ବି ବର୍ଷା ହଉଚି।
ହଁ ଆମର ବି ରାତି ପରଠୁ ଜୋରେ ବର୍ଷା ହଉଚି ଏ ପର୍ଯ୍ୟନ୍ତ ଛାଡିନି।
କୋଉଠି ଆପଣଙ୍କ ଘର କୋଉଠି?
ଆମ ଘର କେଉଁଝର।
କେଉଁଝର, ଆଚ୍ଛା। ଆଉ ଘ ଆମର ଆମର ଢେଙ୍କାନାଳ। କିନ୍ତୁ ମୁଁ ବୌଦ ରେ ରହୁଚି।
ସେ ପଢାପଢି କରିୁଚନ୍ତି ବୋଧେ।
ନାଇଁ ଆମର ବାପା ଏଠି ଜବ କରୁଚନ୍ତି ତ ହାଇସ୍କୁଲରେ ଟିଚର ଅଛନ୍ତି। ତ ସମସ୍ତେ ଘର ସମସ୍ତେ ଆସିକି ଏଠି ଭଡାରେ ଅଛୁ ଆଉ। ମୁଁ ବି ଏଇଠି ପଢାପଢି କରୁଛଚି। ମୁଁ ପିଜି କରୁଚି।
ଆଚ୍ଛା ଆଚ୍ଛା।
ଡିଷ୍ଟାନ୍ସ ଇଗ୍ନୋରେ ଡିଷ୍ଟାନ୍ସ ପିଜି କରୁଚି।
ହଁ ମୋର ଏବେ ତ ପ୍ଲସ୍ ଥ୍ରୀ ସ‌ଇଲା।
ଆଚ୍ଛା‌। ଆଉ ଏବେ କଣ ପ୍ଲାନିଂ କଣ କରିବେ?
ଆଉ ଏମତି ସବୁ ଗମେଣ୍ଟ ଜବ ପାଇଁ ଆପ୍ଲାଏ ତ କରୁଚି।
ହଁ ହଁ ଠିକ ଆଉ ତ ସେମିତି କିଛି ନାହିଁ। କରିବେ ତା ସହିତ କିଛି ଆମର ଏମିତି ସାଇଡ ଇନକମ ଦରକାର ସେଥିପାଇଁ ଏଇଟା ଚାଲିଚି ଆଉ।
ହଁ ଆମେ ବି ତ ସେଥିପାଇଁ ଚଲଉଚୁ।
ହୁଁ ହୁଁ କେବେଠୁ କଲେଣି କି ଆପଣ?
ଏବେ ତ ମୁଁ କାଲିଠୁ ହିଁ ଆରମ୍ଭ କରୁଚି।
ଆଚ୍ଛା ଆଚ୍ଛା ହଁ ମୁଁ ଏଇ ପାଞ୍ଚ ଛଅ ଦିନ ଖଣ୍ଡେ କରିଚି। ମୁଁ ବି ବେଶୀ କଲ କରିନି ଏ ଯାଏଁ।
ହଁ ମୁଁ ବି ସେଇ କାଲିଠୁ ହିଁ ଆରମ୍ଭ କରିଚି ବେଶୀ କଲ ବି କରିନି କାହାକୁ।
ହଁ। ଆଉ ଆପଣଙ୍କର କଣ ଭୁତିବା ଜାଗା ଅଛି ଆପଣ କେଉଁଝରେ?
ଆମର କେଉଁଝରରେ ସାନ ଘଗରା ବଡ ଘାଗରା ଘଟଗାଁ ତାରିଣୀ ମାଙ୍କ ମନ୍ଦିର।
ହୁଁ ହୁଁ ଭଲ ଭଲ ଜାଗା ମୁଁ ଶୁଣିଚି ସବୁ।
ହଁ। ଆଉ ଆମର ପାଖରେ ଗୋଟେ ୱାଟର ଫଲ ଅଛି ଚକ ତୀର୍ସ ବୋଲି।
ବଡ ଘାଗରା ସାନ ଘାଗରା ଏରା ୱାଟରଫଲ ନୁହେଁ କି?
ହଁ ସେ ସିଏ ତ ଟିକେ ଦୂର ହବ କିନ୍ତୁ ପାଖରେ ଅଛି ଗୋଟେ।
ଆଚ୍ଛା ହଁ କିନ୍ତୁ ବଡ ଘାଗରା ଆଉ ସାନ ଘାଗରା ଟିକେ ଏଇରା ଟିକେ ସମସ୍ତେ ଜାଣନ୍ତି। ଏ ବେଶୀ ଫେମସ ଏଗୁଡା।
ବଡ ବଡ ନା ସେଥିପାଇଁ।
ବଡ ବଡ
ହୁଁ।
ଆମର ଆମ ଢେଙ୍କାନାଳରେ ଅଛି କପିଳାସ ଜାଣିଚନ୍ତି।
ହଁ କପିଳାସ ଆପଣଙ୍କର ସାପୁଆ ଡିମ୍
ହଁ ଆସିଚନ୍ତି କି ଦେଖି?
ହଁ ମୁଁ ଯାଇଚି ସାପୁଆ ଡ୍ୟାମ ସାପୁଆ ଡ୍ୟାମ କପିଳାସ ଦିଇ ଥର ଯାଇଚି।
ହୁଁ ଭଲ ଲାଗିଲା କେମିତି ଲାଗିଲା ବୁଲିବା। ଆମ କପିଳାସ ଜାଗା ଟା କେମିତି?
ହଁ ଭଲ ଲାଗେ ମୁଁ ଯାଏ ବେଳେ ବେଳେ।
ହୁଁ ଭଲ ଲାଗେ।
ଆଉ କଲେଜ ସାଙ୍ଗମାନେ ସବୁ ଅଛନ୍ତି ନା ସେଥିପାଇଁ।
ହୁଁ ହଁ ସାଙ୍ଗ ମାନଙ୍କ ସହିତ ତ ବୁଲିବାରେ ମଜା ଏଇନା ଆଉ। ଆଉ ତ ବଡ ଆଉ କେତେ ଦିନ ଗଲେ ଏତେ ବୁଲାବୁଲି କରିପାରିବେନି ତାପରେ ସେଠୁ ଗୋଟେ ପ୍ରେସର ପଡିବ। କ୍ୟାରିଅର କଣ କରିବି କଣ କାମ କରିବି କରିବିନି। ଗୋଟେ ପ୍ରେସର ପଡିବ ସେ ଏତେ ବୁଲାବୁଲି ଆପଣ କରି ପାରିବେନି ଆଉ।
ନାଁ ପଢା ସରିଲା ପରେ କିଛି ଆଉ କରି ହବନି।
ହୁଁ ପଢା ଟାଇମ୍ ରେ ଯାହା ସାଙ୍ଗ ମାନଙ୍କ ସହିତ ସାଙ୍ଗସାଥି ହେଇକି ଯାହା ବୁଲାବୁଲି କରି ଥିବେ ସେତିକି ଆଉ।
ହୁଁ।
ହଁ ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ହଁ ବାପା, ମା, ଭାଇ ସମସ୍ତେ ଅଛନ୍ତି।
ଅଁ, ହଁ। ହଁ ଆଉ କଣ ଖାଇଥିଲେ?
ହଁ ଏବେ ତ ଖାଉଥୁଲେ ଆମେ ଛତୁ ତରକାରୀ ଅଣ୍ଡା ଭଜା କରିଥିଲେ। ଏ ଡାଲମା ଭାତ ଥିଲା ଆଉ।
ହୁଁ, ଆଉ ଆପଣଙ୍କ ଆଡେ ବର୍ଷା ହଉଛି କି ନାହିଁ?
ହଁ ବର୍ଷା ତ ଏବେ ଜୋର ହଉଚି।
ହଁ ଆମର ତ ମୋର ଆମର ବି ବର୍ଷା ଜୋର ହଉଛି ମୁଁ ଯାଇଥିଲି ଏ ମୋର କାଲ ମୋର ପରଦିନ ଗୋଟେ ସାଙ୍ଗ ବାହାଘର ଥିଲା। ମାନେ ତା ବାହାଘର ଦିନରେ ଥିଲା। ଆମର ଦ-ମାନେ ସେଦିନ ଦିନ ଯାକ ବର୍ଷା ହଉଚି। କିନ୍ତୁ ରା ତିର ବର୍ଷା ନାହିଁ। ତ ତାଙ୍କ ଘର ଆକ୍ଚୁଲି ଏ ରାତିରେ ବର୍ଷା ହଉଚୁ ବୋଲି ତାର ଦିନରେ ବାହାଘର ରଖିଲେ। କିନ୍ତୁ ସିଏ କିନ୍ତୁ ସିଏ ଷ୍ଟେଜକୁୁ ଯିବାଠୁ ଯେ ଏ ଅ, ପୁରା ବରଯାତ୍ରୀ ଆସିଲା ଯାଏ ବର୍ଷା ଷା ହେଲା ହେଲା ଉଁ, ବରଯାତ୍ରୀ ଆସି ସାଇଲା ପରେ ଯାଇକି ବର୍ଷା ଛାଡ଼ିଲା। ମାନେ ବାହାଘର ହେଲାବେଳୁ ଯାଇ ଯୋଉ ବର୍ଷା ଛାଡ଼ିଲା।
ହଁ ଆମେ ବି ତ ସେମିତି ଯାଇଥିଲୁ ଗୋଟେ ବରଯାତ୍ରୀ ପୁରା ଉଦା ହେଇକି ଖୋଜିବାକୁ ପଡିଲା।
ହଁ ହଁ ତାଙ୍କର ବି ସେଇଆ ମାନେ ଏ ଉଁ, ବରଯାତ୍ରୀ ପୁରା ହେ ସେ ବର୍ଷାରେ ବର୍ଷା ରେ ନାଚି ନାଚି ଗୀତ ବଜେଇ ବଜେଇ ନାଚି ନାଚି ଆସୁଥିଲେ।
ହଁ ସେ ବର୍ଷା ପାାଗ ପାଇଁ ତ
ହଁ ହେଲେ ବି ବର୍ଷା ହେଲେ ବି ଆଉ ବାହାଘର ଟା ରହିଯିବ କି ବାହାଘର ଟା ଯେମିତି ହବା କଥା ହବ ନା।
ହୁଁ ବାହାଘର ତ ଯାହେଲେ ବି ହବ।
ହୁଁ। ସିଏ ହେ ସେଦିନ ତାର ବାହାଘର ଥିଲା ଦିନରେ କିନ୍ତୁ ସିଏ ଷ୍ଟେଜ୍ ଉପରକୁ ଗଲା ଗୋଟାଏରେ ଗୋଟାଏରୁ ହିଁ ବର୍ଷା ଷ୍ଟାର୍ଟ ହେଇଗଲା। ହେଲା ଯେ ହେଲା ତାପରେ ପୁଣି କଣ ହେଲା ଜାଣିଚନ୍ତି ମାନେ ବର୍ଷ ଏ ଏତେ ଜୋରେ ବର୍ଷା ହେଲା ଯେ ସେ ଟେଜ୍ ଉପରେ ଯୋଉ ପାଲ ଟଣା ହେଇଥିଲା ସେଇଟା ଗୋଟେ ସାଇଡ୍ ରୁ ପାଣି ଜମିକି ସେଇଟା ପଡ଼ିଗଲା।
ଆଚ୍ଛା ତାହେଲେ ପାଣି ପୁରା ଉଦା ହେଇଯାଇଥିବ।
ହଁ ସେପଟେ ଯିଏ ଥିଲେ ଦି ତିନିଟା ଝିଅ ଥିଲେ ତାଙ୍କ ଉପରେ ପଡିଗଲା ପାଣି। ବାକି ଆର କିଛି ହେଇନି ମାନେ ଯାହା ବାହାଘର ହଉଥିଲା ତାର କିଛି ହେଇନି। ତା ଉପରେ ପାଣି ପଡ଼ିନି ତାର ମେକଅପ୍ ଫେକପ୍ କିଛି ଖରାପ ହେଇନି। ସିଏ ତା ପୂର୍ବରୁ ଯାଇ କି ବିୟୁଟି ପାର୍ଲର ଯାଇକି ଆଠ ହଜାର ଟଙ୍କା ଦେଇକି ମେକଅପ୍ ନେଇକି ଆସିଥିଲା।
ଯାହେଲେ ମେକଅପ୍ ତ ଗୁରୁତ୍ୱପୂର୍ଣ୍ଣ।
ହୁଁ, ହୁଁ। ତ କିଛି ହେଇନି ଭଲରେ ଭଲରେ ବାହାଘର ହେଇଗଲା। ତାପରେ ତା ବାହାଘର ଚାରଟା ବେଳକୁ ଉ, ଷ୍ଟାର୍ଟ ହେଲା। ଭଲ ହେଲା ତାପରେ ବୁବ ଆଟା ନଅଟା ବେଳୁ ସରିଗଲା ପରେ ସେ ତାର ଗଲା ଆଉ। କିନ୍ତୁ ଯଦି ରାତିରେ ବାହାଘରଟା ହେଇଥାନ୍ତା ଭଲ ହେଇପାରିଥାନ୍ତା ଆଉ। ରାତିରେ ଯୋଉ ବାହାଘର ଯେମିତି ହୁଏ ତ ସନ୍ଧ୍ୟା ବେଳୁ ସେ ଷ୍ଟେଜ୍ ରେ ହଁ ସନ୍ଧ୍ୟା ବେଳୁ ଷ୍ଟେଜ୍ ରେ ରହିଥାନ୍ତା। ଆଉ ଭୋଜି ଫୋଜି ଚାଲିଥାନ୍ତା। ଅ, ଏଗାରଟା ବାରଟା ବେଳକୁ ଓ ବରଯାତ୍ରୀ ଆସିଥାନ୍ତେ। ହେଇପାରିଥାନ୍ତା ଭଲ ସେଦିନ ରାତିରେ ବି ବର୍ଷା ହଉନଥିଲା। କିନ୍ତୁ ତାଙ୍କର ବର୍ଷାକୁ ଡରିକି ଦିନରେ ବ-ବାହାଘର ରଖିଲେ କିନ୍ତୁ ଦିନ ଯାକ ହିଁ ବର୍ଷା ହେଲା। ଏମିତି ହେଲା ଆଉ। ହଁ।
ଆଉ ଆପଣ କୁଆଡେ ବୁଲା ବୁଲି କରିବା ପାଇଁ ଜାନ୍ତି ନା ଜାଇ ନାଆନ୍ତି।
ହଁ ଯାଇଥିଲି ଏଥର ଯାଜପୁର।
ସେ କେନ୍ଦୁଝର ପଟେ କେବେ ଆସିଛନ୍ତି ନା ଆସିନାହାନ୍ତି।
ନାଇଁ ନାଇଁ କେଉୁଁଝର ଟା କୋଉ ସାଇଡ କି ମାନେ ଜା ସେପଟକୁ ଯାଜପୁର ସାଇଡ କି।
ହଁ ଯାଜପୁର ସାଇଟ ଯାଜପୁର ତ ପାଖ ଅଛି କେ
ପଡ଼ୋଶୀ ଜିଲ୍ଲା କେଉଁଟା ପଡା ଅଛି କି ‌।
କଣ କହିଲେ।
ପଡ଼ୋଶୀ ଜିଲ୍ଲା କୋଉଟା କୋଉଟା ଆମ ଢେଙ୍କାନଳ ସାଇଟ ରେ ଅଛି କି।
ଆଁ ଆମର ଯାଜପୁର ରହିବ ମୟରଭଞ୍ଜ ରହିବ।
ହୁଁ।
ଢେଙ୍କାନାଳ ଟା ରହିପାରେ ବୋଧେ। ବେଶୀ ଦୂର ବି ନୁଏ ବାଇକ ରେ ତ ସମସ୍ତେ ଯାଆନ୍ତି ‌।
ହଁ ଢେଙ୍କାନାଳ ଅଛି ହଁ ଆମର ବି। ଆମର ବି ଅନୁଗୁଳ ଅନୁଗୁଳ କଟକ। କେଉଁଝର ଅଛିି ବୋଧେ ଅନୁଗୁଳ କଟକ କେଉଁଝର ଯାଜପୁର।
ହୁଁ କଟକ ଟା ତମର ଟିକେ ପାଖ ହବ।
ହୁଁ ଆମର କଟକ ପାଖ ଆମ ଘରଠୁ କଟକ ତ ପଚାଶ କିଲୋମିଟର ହଉଛି।
ହଁ ଆମର ପୁରା କମ୍।
ହୁଁ ଆପଣଙ୍କର ସେଇଠୁ କେତେ ହେଉଛି କି?
ଆମର କଟକ ନା।
ହୁଁ।
କଟକ ଆମର ମ ଶହେ କୋଡିଏ ଶହେ କୋଡିଏ ପାଖାପାଖି ହେଇଯିବ।
ଆଉ ଭୁବନେଶ୍ଵର କେତେ ହଉଛି?
ମେଶୋ ର ସେଲ୍।
ଅଧିକ ହବ ବୋଧେ।
ଶମ ଦେଢଶ ରୁ ଦୁଇଶ ଭିତରେ ହେଇପାରେ।
ଆଚ୍ଛା ଆମର ତ ଆମର ତ ଭୁବନେଶ୍ୱର ସତୁରି ତେସ୍ତରୀ ହଉଛି।
ହୁଁ ହୁଁ ଆଚ୍ଛା।
ହଁ ଆଉ କଟକ ତ ପଚାଷ ବାଉନ‌।
କପିଳାସ ମନ୍ଦିର କେବେ ବୁଲିବା ପାଇଁ ଯାଇଚ ନା ଯାଇନ।
ହଁ ଆମ ଜିଲ୍ଲାରେ ଅଛି ମୁଁ ତ ସବୁ ବର୍ଷ ଯାଉଛି।
ଆଛା ଜାଗର କୁ ବୋଧେ।
ନାଇଁ ଜାଗର ନୁହେଁ ଜାଗର ଟାଇମ ତ ବହୁତ ଭିଡ ହୁଏ ଅଲଗା ଟାଇମ ରେ ଯାଇ ଛୀ ହଁ ଯାଇଛି ବି ବହୁତ ଥର।
ଆଛା ଆଛା ମୁଁ ତ ଏ ବର୍ଷ ବାହାରଥିଲି ଜାଗର ଟାଇମ ରେ ଯିବା ପାଇଁ। ଆଉ ତାପରେ ଜଣଙ୍କର ଡେଥ ହେଇଗଲା ସେଥିପାଇଁ ଆଉ ଯାଇପାରିଲି ନି।
ଓହୋ। ହଁ ଆଉ କେବେ ଉଁ କେତେବେଳେ ଟାଇମ୍ ଥିବ ଦେଖିକି ଆସିବେ ଆଉ। ହୁଁ। ଆଉ। ଉ ଆମର ଅଛି ସପ୍ତସଯ୍ୟା ଗୋଟେ ଜାଗାଟା ଅଛି ଯେତେ ବେଳେ ଯେତେ ବେଳେ କପିଳା ଆସି ସିବେ ସପ୍ତ ସଯ୍ୟା ବି ଯିବେ ଆଉ ତା ପାଖରେ ତପୋବନ ଯୋଉ ଅଛି ଆସିଥିଲେ କି।
କଁ କହିଲେ।
କପିଳାସ ପାଖରେ ଆଉ ଗୋଟେ ଜାଗା ଅଛି ତପୋବନ।
ଯୋଉ ଜୋରନ୍ଦା ବି।
ହଁ ଜୋରନ୍ଦା ବି ଅଛି। ନାଇଁ ତପୋବନ ଟା କଣ କହିଲେ କପିଳାସ ଠୁ ବି ଆହୁରି ଶାନ୍ତି ଜାଗା ମାନେ। କପିଳାସ ତ ଯାଇଥିବେ କେମିତି ଲାଗୁ ଲାଗେ ଆପଣଙ୍କୁ।
ଆଛା କପିଳାସ ଗଲେ ତ ବହୁତ ଭଲ ଲାଗେ କିନ୍ତୁ ତ
ଭଲ ଲାଗେ ହଁ ତପୋବନ ଟା ତାଠୁ ବି ଶାନ୍ତି ଜାଗା ସେଠି ଝରଣା ଭଳିଆ ପଡୁଛି। ଏ ମାନେ ଏମିତି ପାହାଡ ହେଇଚି। ଝରଣା ଭଳିଆ ପଡୁଛି ଆଉ ଶାନ୍ତି ଲାଗେ ପୁରା ଝରଣା ଯାଇଛି। ତଳେ ଯାଇଛି ଆଉ ସେଠି ମହିମା ଦୀକ୍ଷା ତାଙ୍କର ଗୋଟେ ମଠ ଭଳିଆ ଅଛି ସେଇଠି ବାବା ମାନେ ରହୁଛନ୍ତି ଆଉ।
ହଁ ମହିମା ଅଲେଖଙ୍କର ତ।
ହୁଁ ହୁଁ ସେଇଟା ସେଟା ଭଲ ଜାଗା ଟେ। ପୁରା ଯେ ଯେତେବେଳେ କପିଳାସ ଯିବେ ସେଇଠିକି ଯିବେ।
ଆଚ୍ଛା ଆଚ୍ଛା।
ହଁ।
କପିଳାସରେ ବି ପାହାଚ ଚଢିକି ଗଲାବେଳେ ବହୁତ ଭଲ ଲାଗେ।
ହଁ। ଏବେ ତ ଆଉ କେହି ପାହାଚରେ ଯାଉନାହାନ୍ତି ଏଥର ବାରବାଙ୍କ ହେଇଯାଇଛି ଯେ ସେପଟେ ଯାଉଛନ୍ତି କିନ୍ତୁ
କିନ୍ତୁ ଫାହୁଚରେ ଗଲେ ଭଲ ଲାଗେ ଟିକେ ତାଠୁ କଷ୍ଟ କରିବାକୁ ଟିକେ ପଡେ ଆଉ।
ହଉ ଧନ୍ୟବାଦ।
ହୁଁ ଧନ୍ୟବାଦ।